ହଁ କଣ କରୁଛନ୍ତି?
ହ୍ୟାଲୋ।
ହଁ ଶୁଗୁନି କି?
ହଁ ଶୁଗୁଛି କଣ କରୁଛନ୍ତି?
ବସିଛି ଆପଣ।
ଏଇ ଶୋଳିଆକୁ ଯାଉଥିଲି ଆଉ ଆପଣ ଖାଇସାରିଲେଣି।
ହୁଁ।
ଆପଣଙ୍କ ଘରେ ସମସ୍ତେ ଖାଇସାରିଲେଣି।
ହଁ ଖାଇସାରିଲେଣି ଶୋଇବାକୁ ଯାଉଥିଲେ ଅଧାବାଟରେ ଗୋ ଅଟକି ଗଲି। ହଁ।
ନାଇଁ ଅଟକିନି ଏମିତି ମନେହଲା ଟିକେ ଫୋନ କରିଦେଲିି ଆଉ।
ହଁ ହୁଁ।
କଣ ଖାଇଲେ?
ମୁଁ ପିଠାକୁ ମଟର ତରକାରୀ।
ଆଜି ଆମିଷ ବାରିରେ ଆଇଁ ଆମିଷ କିଛି କରିନାହାନ୍ତି କି?
ହଁ ଦିନରେ ମାଛ ହେଇଥିଲା।
ଆଚ୍ଛା ଆଉ ଆପଣଙ୍କ ଘରେ ସମସ୍ତେ ଶୋଇଲେଣି।
ଶୋଇଲେଣି।
ହୁଁ ହୁଁ। ଆପଣଙ୍କର ଉଁ ବିଲରେ ଚାଷ କରନ୍ତି? ମାନେ
ଆପଣ ଟିକେ ନେଟୱାର୍କକୁ ଆସନ୍ତୁ ସୁବୁନି ମାନେ କଥାଟା କ୍ଲିୟର ସୁବୁନୀ।
ହଁ ମୁଁ ବାହାରେ ହିଁ ବସିଚି।
ହଁ କୁହନ୍ତୁ?
ଏଥର ଶୁବା ଗଲା?
ହଁ।
ମୁଁ କହିଲି ସାରିଲେଣି?
ହଁ ତଳି ପଡ଼ି ସାରିଲାଣି। ତଳି ପଡି ସାରିଲା ପରେ ମାନେ ବର୍ଷା ହେଇଚି ତ ଆ ଟ୍ରାକ୍ଟରଟେ ହେଁ ହଁ ସମସ୍ତେ ତ ଟ୍ରାକ୍ଟରରେ ଚାଷ କରୁଛନ୍ତି ଆଉ କିଏ ଆଉ ବଳଦ ଇଏରେ ଆଉ ଚାଷ ହଉନି।
ହଁ ଆମର ତ ବଳଦ ଚାଷ କରନ୍ତି ଆଗରୁ ଏବେ ତ ଆଉ ସେ ସବୁ ନାହିଁ
ହୁଁ ଯୋଉ ତଳି ତ ପଡିଚି ତଳି ପଡିଲା ପରେ ତ ମେଘ ହଉଚି ମେଘରେ ତଳି କଣ ହେଇଥିବ କେଜାଣି?
ନା ଆମର ଜେଜେବାପା ଦିଟା ବଳଦ ରଖିଥିଲେ ନିଜେ ଶଗଡ ଗାଡି ବି ରଖି ଥିଲେ ସେଥିରେ ନିଜେ ମାନେ ହଳ କରିକିନା ସବୁ ନିଜେ ନିଜେ ଚାଷ କରନ୍ତି ଏବେ ଏବେ ତ ସେ ହଳ ନାହିଁ ଲ ଙ୍ଗଳ ନାହିଁ ଆଉ ସବୁତ ଟ୍ରାକ୍ଟର ରେ ହିଁ ଚାଷ କରୁଛନ୍ତି।
ଆମର ବି ଥିଲା।
ଭଲ କଥା। ଆମର ତ ଶଗଡ଼ରେ ବି ଧା
ବିକ୍ରୀ ହେଲା ନଙ୍ଗଳ କୁଆଡେ ଗଲା ଆଉ କିଛି ନାହିଁ।
ଆମର ତ ସେ ଶଗଡରେ ସବୁ ଘରକୁ ଧାନ ବୁହା ହେଇକି ଆସେ। ଆ ମ୍ବା ବାଡିରେ ଖଳା ହୁଏ ସେଠି ଅମଳ କରାହୁଏ ଏବେ ବି ସହ ଆମର ବା ନିଜ ବାଡିରେ ଖଳା ହଉଚି ସେଠି ଅମଳ କରୁ ନିଜ ବାଡିରେ ଉଁ ଟ୍ରାକ୍ଟର ଆସିକି ପସେଇକିନା ଯାଉଛି ଆଉ। ଏକାଥରେ ତ ଧାନ ଅ ହଁ ତଳି ପକା ହେଲାଣି ଯେ ତଳି କଣ ହବ କିଛି କହି ହଉନି ବର୍ଷା ଉପରେ ବର୍ଷା ଉପରେ ବର୍ଷା ହଉଛି ହଁ
ଆଜି ଆପଣଙ୍କ ଆଡ଼େ ବର୍ଷା ହେଇଛି?
ହଁ! ଆଜି ହେଇଛି ବର୍ଷା!
କେତେଟା ବେଳୁ?
ହେଇଥିଲା? ଏଇ ଖରା ବେଳେ ବର୍ଷା ହେଇଥିଲା ଆଉ!
ହଁ ହଁ! ଗୋଟେ ଗୋଟେ ଆଡେ?
ହଁ ହଁ!
ଆଉ ଗୋଟେ ତ ମାନେ! ଆଜି ତ ତାହେଲେ ସବୁଆଡ଼େ ବର୍ଷା ହେଇଛି ଗୋଟେରେ!
ଆଚ୍ଛା! କୁଟା ରେ! କେବେ ଡେଇଛନ୍ତି?
ହଁ!
କୁଟା ରେ! ଡେଇଁ ସାରିଲା ପରେ ଯୋଉ ମଜା ବାହାରେ! ମାନେ? ଯୋଉ ପୋଡ଼ା ହଁ ଯୋଉ ପୋଡ଼ା ପଡିବ? ମାନେ! ସେ ଅସମ୍ଭାଳ!
ତେଲ ମାରିଦେଲେ! ପଲାଏ!
ହଁ! ସେଟା ତ ତେଲ ମାରିଲେ ପଳେଇବ କିନ୍ତୁ? ଯୋଉ ପୋଡ଼ା! ହଁ! ହଁ! ପଡିଲା! ଏ କହୁନ କଣ କି? ହୁଁ! ଦେଖିଲୁ ଏ ପା ଅଛି! ବନ୍ଦ କର!